ହୁଁ କଣ କରୁଛୁ?
କଣ କରୁଛୁ?
ଏଇ ପା ଏଇ ଘର ବାହାରେ ବସିଛି ହଁ ଶୁଭିଲା ମୋ କଥା। ଶୁଭୁଛି ନା ତତେ ହଁ ଖାଇସାରିଲିଣି। ଆଉ ତୁ ଖାଇସାଲୁନି ନା?
ହଁ ହଁ।
ଆଜି କଣ ହେଇଥିଲା ଖାଇବାକୁ? ମୁଁ ପା ଖାଇଛି ମାଛ ଆଜି ମାଛ।
ହଁ ମତେ ବାହାରକୁ ଯାଇଥିଲି ଖାଇକି ଆଇଲି ସେଇ ଯୋଉ
ଆଉ ତୁ କଣ ଖାଇଛୁ ଆଜି? କଣ ହେଇଥିଲା ଆଜି ତମର କ୍ୟା
ହଁ ଆଜି କଣ ମୁଁ ଖାଇବାକୁ ଯାଇନଥିଲି ବେ।
ଆଉ?
ନା।
ତାହେନେ କଣ ଖାଇଲୁ ଆଜି?
ବାହାରକୁ ଯାଇଥିଲି ନେଇ ଆସିଲି। ଖାଇବା ଚିକେନ ଫ୍ରାଏରାଇସ୍।
ନା। ଫ୍ରାଏରାଇସ୍ ଟା କେତେ ଟଙ୍କା ସେପଟେ ପ୍ଲେଟ?
ନବେ ଟଙ୍କା।
ନାଁ ଭଲ ଏଇତ ଏପଟେ ଆର ଶହେଟଙ୍କା ନେଉଛନ୍ତି। ଶହେ ଟଙ୍କା ଠିକ୍ ଦଉଛନ୍ତି ନବେଟଙ୍କା ବି ଠିକ୍ ଅଛି।
ହଁ ଆଉ କଣ ଖବର?
ଆଉ ସବୁ ଭଲ ନା ସିଆଡେ? ଆମର ତ ଏପଟେ ସବୁ ଭଲ ସେଇଭଳିଆ ଚାଲିଛି ଆଉ। ତୋ ଘର କଣ କଣ କେମିତି ଚାଲିଛି ସେପଟରେ ସବୁ?
ଏଇତ ସିଟିସିକୁ ଆସିଛି।
ଇଣ୍ଡଷ୍ଟି କଣ କେମିତି ଚାଲିଛି ଦେ ଡେଲି ରୁଟିନ ଟା କଣ କେମିତି ଚାଲିଛି?
ଡେଲି ରୁଟିନ ଆମର ସକାଳ ସାତଟାରୁ କ୍ଲାସ ହଉଛି। ଛଅଟାରୁ ଉଠିକି ଯିବାକୁ ପଡିବ ସାତଟାରେ କ୍ଲାସ। ସାତଟାରେ କ୍ଲାସ ହଉଛି ମଡେଲସ କେମତି ତିଆରି କରିବୁ। ଆସେମ୍ବଲି କେମିତି କରିବୁ। ପାହାଚ ସବୁ ତିଆରି କରି ଆଉ ସାତଟାରୁ ଦଶଟା ସେ ତିନି ଘଣ୍ଟା।
ହଁ।
ତା ତାପରେ ଦଶଟାରୁ ପୁଣି ଗୋଟେ ୱାର୍କସପ୍। ମେସିନ୍ ଚଲେଇବୁ।
ମାନେ ଆମେ ଗୋଟେ ମୋଲଡିଂ ମୋଲଡିଂ ମୋଲଡ କ୍ୟାବିଟି ଗୋଟେ ବନଉଛ ଏବେ ହେଲା।
ମୋ ମାନେ ହେଟା ଗୋଟେ ମୋଲଡ ମାନେ ହଉଛି ଓଡିଆରେ ପ୍ରକୃତରେ ଛାଞ୍ଚ ହେଲା। ଯୋଉ ଛାଞ୍ଚ ଟା ତିଆରି କରୁଛୁ ସେ ଛାଞ୍ଚ ଭିତରେ ଧର ଗୋଟେ ଉଁ ଯୋଉ କହନ୍ତି କାଷ୍ଟିଂ କାଷ୍ଟିଂ କଲା ପରେ ହଁ ଲୁହା ଟାକୁ କାଷ୍ଟିଂ କଲା ପରେ ମାନେ ତ ଗରମ କରିକି ତରଳେଇକି ଯୋଉ ଇଏଟା ପକେଇକି। ଯୋଉ କଣା ହଁ। ଇଏରେ ପକାନ୍ତି ଯୋଉ ଛାଞ୍ଚ ଟା ତିଆରି ହେଇଥିବ ସେ ଛାଞ୍ଚ ଭିତରେ ଯୋଉ ତରଳ ଇଏଟାକୁ ପକେଇକି ଯୋଉ ଜିନିଷ ଟା ବାହାରିବ ସେଇ ତାର ଆମେ ମୋଲଡଟା ତିଆରି କରୁଛୁ ଏବେ ଆଉ। ଆମର ଫାଷ୍ଟ ଥିଲେ ମିଲିଂ ସେକ୍ସନ, ମିଲିଂ ସେକ୍ସନ ଥିଲା। ମିଲିଂ ରେ ତାକୁ କାଟିଲୁ।
ହଁ।
ହେଲା ତାକୁ କାଟିକି ଇଏ କଲୁ।
ହଁ।
କାଟିଲୁ ତାକୁ ତାପରେ ଯୋଉ କନ୍ତି ହରାଇଜେନ୍ଟାଲ ମିଲିଙ୍ଗ ମେସିନରେ କାଟିଲୁ। ତାପରେ ତାକୁ ଭର୍ଟିକାଲ ମଲିମେସିନ ରେ କାଟିଲୁ ସାଇଡ ଗୁଡା। ତାପରେ ତାକୁ ମିଡିଲରେ କଟ୍ ହେଲା ପାୱାର ହେକ୍କସ ରେ କଟ୍ କରହଲା। ମିଡିଲ ପାୱାରହେକ୍ସ ରେ କଟା ହେଲା ପରେ ଗ୍ରାଇଡିଙ୍ଗ ମେସିନ ରେ ତାକୁ ଓ ମାନେ କରାହେଲା ଯୋଉ ସରଫେସ କ୍ଲିନ କରାହଲା। ସରଫେସ
ଛୁଆଟା ନା ଏଇ ଯୋଉ ପିଲା ବୁଝିଲୁ ନା ମୁ ମୁ କହିଲି ଏଇ ୱାର୍ଡ ଟା ସେତିକି କହିଦେବେକି ନହେଲେ କେହି ବୁଝିପାରିବେନି ଯିଏ ଟାଇପିଂ କରିବ।
ଓ ହଁ ହଁ ବେ ଠିକ୍ କଥା।
ନା କଣ କହୁନୁ ଅଡିଓ ଆର କଲ୍ ଟା କନେ କଥା ହେବା।
ଆରେ ମୁଁ ଭୁଲି ଯାଇଥିନି ନା।
ହଁ ସେ ଚଳିବ ଆଉ କଣ ଆଉ କଣ କହ କଣ କେମିତି ଚାଲିଛି ଦିନ ଘର ସବୁ।
ହଁ ଦଶଟା ରୁ ଗୋଟେ ପୁଣି ଚାଲିଛି ଆମର ହଉଛି କାମ ଟିକେ ମେସିନ ମେସିନ ଚଲଉଛୁ।
ହେଲା।
ହୁଁ।
ପରେ ସେ ମାନେ ଦିଟା ସାର୍ଟିଫିକେଟ ନେଇକି ଯିବି ମୁଁ ଆଉ।
ଓହୋ ଯାହା ହଉ ଗୋଟେ ନାଆ ଟେ କରିଦେଲୁ ଭଲ ଭଲ ହେଲେ ଆଉ।
କ୍ୟାଟିଆ ର ଗୋଟେ ନେଇକି ଯିବି ଆଉ ଗୋଟେ ୱାଶ ତାପରେ ମେସିନ୍ ର ଏକ୍ସପ୍ରିଏନସ୍ ଅଛି ଛି ବୋଲି ନେଇକି।
ତାନେ ଘରକୁ ତୁ କେବେ ଆସିବୁ କେବେ
ଜୁଲାଇ ଷୋହଳ ପାଖାପାଖି।
ରଥଯାତ୍ରା ଦିନ।
ପନ୍ଦର କି ଷୋହଳ ଆଉ ହଁ।
ଜୁଲାଇ ଷୋହଳ ପଡୁଛି ରଥଯାତ୍ରା ତୁ ପନ୍ଦର ଭିତରେ ଆସିପାରିବୁନା ସେମିତି ନାହିଁ କିଛି।
ଦେଖିବା ଆଉ
ପୂର୍ବରୁ ପଳେଇଆସିଲେ ଭଲହୁଅନ୍ତା ରଥଯାତ୍ରା ଟା ସେଲିବ୍ରେସନ କରନ୍ତେ ଗାଁରେ।
ତୁ କ ମନେ ମନେ ପଳେଇ ଆସି ହବ କି ଆଉ
ହଁ ସେଇଆ ପା କଥା ତାଙ୍କ ଉପରେ ନିର୍ଭର କରୁଛି। ହଁ ଏ ସାରଦେବେ ବୋଧେ ମତେ ଜାହା ଲାଗୁଛି। ଯାହା ହେଲେ ବି ସାରି ଦେବେ ସିଏ ବି କାହିଁକିନା ରଥ ଯାତ୍ରା ଗୋଟେ ବଡ ବିଗେଷ୍ଟ୍ ଫେଷ୍ଟିଭାଲ ଓଡିଶାର ନା ଯାହା ହେନେବି
ନାଇଁ ସେଟା ପାଇଁ କିଛି ନୁହେଁ ସେଠି ଏଟା ନାହିଁ ବିଗେଷ୍ଟ ଫେଷ୍ଟିଭାଲ ବୋଲି ତା ବୁର୍ବରୁ ତ୍ ନାଗିପାତିକି ସାରିଦବା ଏମିତି କିଛି ନହିଁ।
ନା।
ହଁ ତମେ ଯଦି ଆସିବ ଯଦି କ୍ଲାସ ମିସ୍ କଲ। ସାର୍ଟିଫିକେଟ ଦିଆଯିବନି ଏତିକିଟା କ୍ଲାସ ପୁରା କମ୍ପ୍ଲିଟ କରିବ ପୁରା ଫୁଲ ଇଏ କରିବ ତାପରେ ଯାଇକି ତମ ସାଟି ସାର୍ଟିଫିକେଟ ଦିଆଯିବ ଏଠୁ ତାପରେ ତମେ ଯିବ ନହେଲେ ନାଇଁ ଦେବେନି ସାର୍ଟି ଫିକେଟ ଫୁଣି ପଛରେ ଆସିବ କମ୍ପ୍ଲିଟ କରିବ କୋର୍ସ ତାପରେ ଦେବେ।
ନା ନା ଠିକ ଅଛି ଯାହାଯେମିତି ଇନଷ୍ଟ୍ରକ୍ସନ ଯେମତି ରୁଲ ରେଗୁଲେସନ୍ ସେମିତି ଫଲୋ କରିକି ଚାଲ
ହଁ।
ଆଉ ଘଣ୍ଟା ଟା ପନ୍ଧିକି ବଲୁଛୁ ନା ଡେଲି
ହଁ।
ଭାଇ ଘଣ୍ଟା ରଡିବ। ଟୋକା ପୁରା ରଡିବ ସେପଟେ ଆମର ଆଉ ନା।
ହଁ ଆଉ ଗୋଟେ କଥା ଟେ କହିଥାନ୍ତି ଯେ
କହୁନୁ।
କହିମିନି ନର୍ମାଲ କଲରେ କହିବି ଆଉ।
ଠିକ ଅଛି ଏଟା ସରିଲେ ନର୍ମାଲ କୋଉଦିନ ଗୋଟେ କରିବା ଆଉ ହଁ। ବାତ ତୋ ସହି ହେ। ହଁ ସେଆ କୁ ଚଳିବ ଯୁଆଡେ ଯିବୁ ସାଙ୍ଗ ହେଇକି ଯିବେ ହେଠୁ ହେଠୁ ପ୍ଲସ ଟୁ ପାସ୍ କଲେ ଦଶ ପ୍ରଥମ ପାସ୍ କଲେ ଜିସିରୁ ଦି ବର୍ଷ ଗଲାଣି ଆଉ ଦିଇ ବର୍ଷ ସାଙ୍ଗ ଆସିବେ। ପୁଣି ଇଟନସିପ କେତେ ଜାଗାରେ କରିବିୁ ପୁଣି ଚାକିରି କରିବୁ କେତେ ଜାଗାରେ ସାଙ୍ଗ ହେବେ ପୁଣି ସେଠୁ ଛାଡିକି କେତେଟା ସାଙ୍ଗ ହେବେ ପୁଣି କୋଉଠି ଦେଖା ହୋଉଥିବ ଗୋଟେ ସାଙ୍ଗ ହବା ପାଇଁ ସାଙ୍ଗ ବଢି ଯଦି ଦୁନିଆରେ ସରିବେ ନାଇ ନା ନା କଣ କହୁନୁ।
ହୁଁ ଯାହା ହେଲେ ଛୁଆ ବେଳ ସାଙ୍ଗ ସାଙ୍ଗ ନା ଆଉ।
ହୁଁ ଆମେ ତ ରହିଲେ ଏଇଟା ଆମର ଏ ଏଇଟା ଲେଖା ହେଇଯାଇଛି ଏଇଟା ଯାଇକି ମଲା ବେଳକୁ ସାଙ୍ଗ ଛାଡିବନି ଏଟା ରହିଲା। ପଳେଇବ ନାଁ ଆଉ ତାହେଲେ କଲେଜ ପୁଣି ଆସିଲେ କେବେ ଯିବୁ ସେଆଡେ ନା କଣ।
ଆସିଲେ କଲେଜ ଯିବି ଆଉ କଲେଜ ର ନୋଟିସ ଆସିବ କେବେ ଆଡମିସନ ହବ।
ଆଉ ମୁଁ ତ ତୋର ଆପ୍ଲାଏ କରିଦେଇଛି ସବୁ ମୋର ଆସିବ କେଜାଣି ଆ ସିଲେକ୍ସନ କୋଉଠି କଣ ସେ ଅନୁସାରେ ଆପ୍ଲାଏ କରି ଆଡମିସନ କରିଦେବି ଆଉ। ଆଡିଶନଲା ବେଳେ ଅଗଷ୍ଟ ଦଶ ପନ୍ଦର ହେଇଯିବ ନା?
ହଁ।
ତୁ ଆର ବର୍ଷ କୋଉ, ନା ଯୋଉ ତୁ କୋଉ ମାସ ଆଡମିନ କରିଥିଲ ଆଡମିନ କରିଥିଲୁ ତୋର?
ମୋର ତ ଆଡମିସନ କଲା ବେଳକୁ ସେପ୍ଟେମ୍ବର ଇ ହେଇାଇଥିଲା। ଏଇଟା ତ ଦି ବର୍ଷ ପୂର୍ବରୁ ହେଲାଣି। ଏବେ ଧୀରେ ଧୀରେ ଅଗଷ୍ଟ। ଆମ ଯେତେବେଳେ ଫାଷ୍ଟ ଇୟର ଆସିଥିଲେ ସେମାନଙ୍କର ଅଗଷ୍ଟ ରେ ଆଡମିଶନ ହେଇଥିଲା।
ତାହେଲେ ଏ ବର୍ଷେ ଅଗଷ୍ଟ ଭିତରେ ହେଇଯିବ ଆଉ।
ଏଇ ବର୍ଷ ବି ଅଗଷ୍ଟ ଭିତରେ ହିଁ ହେଇଯିବ ଆଉ।
ପୁଣି ଛୁଟି ଟା ହେଲେ ମାନେ ଯୋଉ ଛୁଟି ଟଟା ତମର ସେତେବେଳଳେ ପୁଣି ରେଗୁଲାର ହେଇଯନ ସବୁ ପିଲା ସେକେଣ୍ଡ ର ଥଡ ଇର ଫୋର୍ଥ ଇ ର ନା। ସବୁ ପିଲା ରେଗୁଲାର ହେଇଯିବେ ଯେତେବେଳେ ଆଉ ହଉ ଏଭଳିଆ ଚାଲିବ ପୁଣି। ମୁଁ କହିଲି ଛୁଟି ଯେତେବେଳେ ଖୋଲିବ ଯ ନୂଆ ପିଲା ଆଡମିସନ କରିବେ ନା। ପୁଣି ସବୁ ରେଗୁଲାର ଚାଲିବ ଯେମିତି ଚାଲିବା କଥା। ପିଲା ଏଇ ଯୋଉ ଆଡମିସନ କରିବା ଯୋଉ ଏ ଯୋଉ ଟାଇମ ଟା ଆସିଛି ମାନେ ଏଇଥର ଯୋଉ ନୂଆ ଆଡମିସନ ହେବେ ତାଙ୍କ ପାଇଁ ଯୋଉ ଛୁଟି ଟା ଯୋଉ କଲେଜ ଯୋଉ ଏତ ଦିନ ଛୁଟି ରହୁଛି ନା। ସେ ପିଲ ନା କସ ଚାଲିଥିବ? ହ୍ୟାଲୋ ତୋ ନେଟୱାର୍କ ପାଉନହିଁ କି ଭାଇ? ପଦାକୁ ପଳେଇ ଆସିନି। ପଦାକୁ ପାଳିଆ ଶୁଭୁନି କିଛି କଣ କହୁଛୁ?
ଯୋଉ ଆମର ଛୁଟି ର ଅଛି
ଆ।
ହ୍ୟାଲୋ।
ହଁ କହଥରେ ସୁବିଲା।
ଶୁଭିଲା। ମୁଁ କହିଲି ଆମର ଏବେ ଯୋଉ ଛୁଟି ହେଇଛି, ଏବେ କ୍ଲାସ ହଉଛି ନା ନାଇଁ ପଚାରୁଛୁ ତ?
ହୁଁ, ହୁଁ।
ହ୍ୟାଲୋ?
ହଁ କହୁନୁ ଶୁଭୁଛିି ମଝିରେ ଶୁଭୁନହିଁ। ଏମିତି ହଉଛି କଣ?
ତ ଏବେ ଆମର ଛୁଟି ହେଇଛି ଛୁଟିରେ କ୍ଲାସ ହଉଛି ନାଇଁ ପଚାରୁଛ?
ହଁ।
ନା କ୍ଲାସ ଏବେ ହେଇନି କଲେଜ
ମାନେ ଓ ସବୁ କଲେଜ ଏଇ ଭଳିଆ ନା?
ହଁ। ସମର ଇଣ୍ଟର୍ନସିପ ର କେତେ ଜୁଲାଇ ଜୁଲାଇ ପର୍ଯ୍ୟନ୍ତ ବୋଧେ ଅଛି ନା କଣ ଡେଟ।
ତମର ଏଇଟା? ଏଇଟା ନା କୋଉଟା ନା କଲେଜ ର ଏ ଓ।
ହଁ।
ତାହନ୍ତୁ ଆସନି ପୁଣି ଯିବୁ କଲେଜ ଆଉ ନା?
ନାଇଁ ଡେଟ୍ ବାରରେ ନାଁ ଆସିନି ଆଉ ଘରେ ରହିପାରିବିନି।
ହଁ ହଁ ହଁ ଠିକ ଠିକ। ଯେମତି ସେମତି କଲା କଲା ଯଏ ନ କଲା ନାହିଁ ଆଉ ନା।
ହଁ।
ଇଣ୍ଟସିପ ବି ଯୋଉ ଯଉ ପ୍ଲାଣ୍ଟ ଫ କରଛନ୍ତି
ହଁ କରୁଛନ୍ତି ଆମର ଏଇଠି କରୁଛନ୍ତି ପିଲା ଆମ ବ୍ରାଞ୍ଚର।
ଯାହା ହଉ ତ କରଛନ୍ତି ପ୍ଲାଣ୍ଟ ଫ୍ଲାଣ୍ଟ ରେ ନା?
ହଁ ଏରା ସବୁ ନାଲକୋ ରେ କରିଛନ୍ତି ଅନୁଗୁଳ ପିଲା ସବୁ।
ହଁ ନାଲକୋ ଟା ପାଖରେ ଆଉ।
ହଁ।
କଣ?
ସେମି ଷ୍ଟାର୍ ଦେଇକି ଆସିଥିଲେ।
। ହଁ ଦେଇକି ଆସିଥିଲୁ ବା ସେମିଷ୍ଟର।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
ଉଁ।
ରେଜୁଲ୍ଟ ବାହାରିଲାଣି ନା ବାହାରିନି? ଆର ଆର କଲଟାର କରି ।